ଓକେ ହଁ-ଅ- ନମସ୍କାର୍ ଆଉ କେମିତି କଣ ଆଜି କଣ ଖାଇଚନ୍ତି?
ଆଜି ମୁଁ ଖାଇଚି ସେଇ ଭାତ ଡାଲି ଆଉ କିଛି ହୁଅନ୍ତୁ ସେଇ ମିକ୍ସ୍ ତରକାରୀ ଭଳିଆ ଆଉ ଟିକେ ପାମ୍ପଡ ଟିକେ ଆଉ- ଆପଣଙ୍କ ଦେହ ପା କେମିତି କଣ ଅଛି?
ହଁ ମୋର ଭଲ ଅଛି ଦେହ ଭଲ ଅଛି -ଆଉ କୁକ୍ ନିଜେ କରନ୍ତ୍ ନ୍ତି ନା କୁକ୍ ରଖିଚନ୍ତି?
କୁକ୍ ତ ନିଜ ଦ୍ଵାରା ଟିକେ କରିବା ଟା କଷ୍ଟକର ହେଇଯାଉଚି ଆଉ ସେଥିପାଇଁ ଟିକେ‌ ବା ବାହାରୁ ଟିକେ ଯାଇ ବାହର ଟିକେ ଖିଆ ପିଆ ହେଇଯାଉ -ଖିଆପିଆ କରୁଚି ଆଉ। ଯଉ ମୁଁ ଯଉଠି କାମ କରୁଚି ସେଇଠି- ସେଇଠି ଖାଇବା କରୁଚନ୍ତି ଯେ ସେଇଠି ଖାଉଚି ଆଉ।
ଆ- ଓ ତାକୁ ତାଙ୍କ ପାଖେରେ ଯଉ ଆପଣଙ୍କ ଅଫିସ୍ କ୍ୟାଣ୍ଟିନ୍ ଭଳିଆ ସେଇଠି ରୋଷେଇ କରୁଚନ୍ତି ତାଙ୍କ ପାଖରେ ଖାଏ ଆଉ ରାତିରେ ନିଜେ ରୋଷେଇ କରନ୍ତି ନା ରାତିରେ ବି
ରାଜେଶ ରାତିରେ ବି ସେଇ ରାତିରେ ବି ତାଙ୍କ ପାଖରେ ଆଉ।
ଅ-ହଁ ତ ତାଙ୍କ ପାଖେରେ ରାତିରେ କଣ ବଲେ ଆପଣଙ୍କର ଯଉ ରହୁଚନ୍ତି ସେଇ ଜାଗାରେ ଯାଇକିରି ଖାଆନ୍ତି ନା ତାଙ୍କର ଅଫିସ୍ ଯଉ ଅଛି କ୍ୟାଣ୍ଟିନ୍ ଫ୍ୟାଣ୍ଟିନ୍ ସେଇଠି ଯାଇକି ଖାଆନ୍ତି।
ସେଇଠି ସେଇଠି ଯଉଠି କାମ ହଉଚି ସେଇଠି ତାଙ୍କର କ୍ୟାଣ୍ଟିନ୍ ଅଛି। ସେଇଠେ ଖାଇବା ବନାହଉଚି ସେଇଠେ ଖାଇ ଦଉଚି ଆଉ।
ତାଙ୍କର ଖାଇବା ପିଇବା ରୋଷେଇ ଯିଏ କୁକ୍ ରୋଷେଇ କରେ ଭଲ ରୋଷେଇ କରେ ଖାଇବା ବଲେ ଉପଯୋଗୀ?
ହଁ ଖାଇବା ଭଲ ରୋଷେଇ କରୁଚନ୍ତି ରୋଷେଇ କଣ ସେମତି ନ-ନର୍ମାଲ୍ ଭଳିଆ ଆଉ ସେମିତି ଆଉ କେତେ ଏତେ ସବୁ ମ-ଯଉ କୁହନ୍ତିନି କି ଯେ ଯେମିତି ମସଲା ଫସଲି ପକେଇକିନା ଯଉ ପୁରା ଟେଷ୍ଟି ଫେଷ୍ଟି କରନ୍ତି ସେମିତି କିଛି ନାହିଁ ନର୍ମାଲ୍ ଭଳି ଯାହା ଖାଇପାରିବ ଯେମିତି ହେଇପାରେ ହଜମ୍ ହେଇପାରେ ସେମତି ଭଳିଆ ଖାଇବା ସବୁ ବନଉଚନ୍ତି ଆଉ।
ସେଇଟା ତ ଗୋଟେ ପ୍ରକାର ଭଲ ଆପଣଙ୍କ ଦେହ ଖରାପ ହଉନଥିବ ଗ୍ୟାସ୍ ଫ୍ୟାସ୍ କିଛି ହଉନଥିବ।
ହଁ- ହଁ। ଗ୍ୟାସ୍ ମେନ୍ ହଉଚି କି ଆମର ଖାଇବା ଟିକେ ମିଳିଯାଉଚି ସେ ହଉଚି ବଡ କଥା।
ହଁ। ଓ ଆପଣ ସେଇ ହିସାବରେ ବଞ୍ଚୁଚନ୍ତି ଯାହା ହଉ ମତେ ଭଗବାନଙ୍କ ଆଶୀର୍ବାଦ ରୁ ଖାଇବାକୁ ମିଳିଯାଉଚି।
ଖାଇବା ମିଳୁଚି ଆ
ଆପଣ ଯଉ ଲୋକେସନ୍ ରେ ରହୁଚନ୍ତି ସେ ଲୋକେସନ୍ ର ପାଖାପାଖି ମୁଁ କିଛି ବର୍ଷ ରହୁଥିଲି। ତ ମୋର ଗୋଟେ ବେଶୀ ଇମ୍ପୋର୍ଟାଣ୍ଟ୍ ମୁଁ ପହଞ୍ଚି ଗଲି
ହଁ।
ତ ସାତ ଆଠ ଦିନ୍ ଆମର କୁକ୍ ର କୌଣସି ବ୍ୟବସ୍ଥା ନଥିଲା ତ ଫାଷ୍ଟ୍ ଯାଇ ଚିନା ନୂଆ ଲୋକେସନ୍ ନୂଆ ଜାଗା ତ ଏମିତି ଥିଲା ତ ଆମର ଆ ତାପରେ କଣ ଆମେ ସେ ଅଫିସରେ ଜଏନ୍ କରିଗଲୁ ତ ଜଏନ୍ କଲା ବେଳେ ତଲୋ ସକାଳେ ସକାଳେ ବି ଆମେ ଯେମିତି ବାହାରେ ଖାଇଦେଲୁ ବାର ବାରଟା ବେଳେ ବି ଏମ ଖାଇଲୁ ଏ ବାରଟା ବେଳେ ଯୋଉଠୁ ଆମେ ଖାଇଲୁ ଭଗବାନଙ୍କ କଣ କହିବି ବୋଇଲେ ସେ ଭାତ ପୁରା ଟାଣ ଆଉ ତରକାରୀ ଶ୍ ଶାଗ ସବୁ ନାଲିଆ ନାଲିଆ।
ନାଲିଆ ନାଲିଆ ଆଜ୍ଞା ଆଜ୍ଞା।
ଆଉ ସବୁ ଖଟା ଆଉ ରାଗ।
ଓହୋଃ ମୋତେ ଯାହା ଲାଗୁଛି ମତେ ଯାହା ଲାଗୁଛି ବାସି ବୋଧେ ଥିଲା ବୋଧେ ସେ ସେଇଟା ବୋଧେ ବାସିଥିଲା ବୋଧେ ସେଥିପାଇଁ
ନାଇଁ ନାଇଁ ବାସି କି ବାସି କିଛି ନଥିଲା ବାକି ସେ ସାଇଡ଼ରେ ଗୋଟେ ଚଟଣି ଦେଇଥିଲେ ଟମାଟର ଖଟା କଡିଥିଲେ ତ ସେଇଟା ନା ତ ଫାଷ୍ଟ ଦିନ ଖାଇଦେଲୁ କାହିଁକି ନା ଏତେ ଦୂରରୁ ଯାଇଛୁ ଆଉ ଖାଇବ ଖାଇଦେଲୁ ସେକେଣ୍ଡ ଦିନ ବି ଖାଇଦେଲୁ ଥାର୍ଡ ନମ୍ବର ଦିନ ମୋର ରୁମ୍ ମେଟ୍ ଆଉ ମୁଁ ଡି ଡିସାଇଡ଼୍ କଲୁ ଯେ ଆମେ ରୋଷେଇ ଯାହା ହେଲେ ବି କରିବା। ମୁଁ କଣ କରିଥିଲି ମୋ ଲଗେଜ ସହିତ ଗ୍ୟାସ ଟା ନେଇକି ଯାଇଥିଲି
ହଁ।
ମୋ ଗ୍ୟାସ ଟା ଆଗ ନେଇକି ଯାଇଥିଲି ଆଉ ସେ ଯୋଉ ମୋ ରୋମେଟ ଯିଏ ସେ କଣ କରିଥିଲା ନା ତା ରୋଷେଇ ସାମାନ କିଛି ନେଇକି ପଳେଇ ଆସିଥିଲା
ହଁ।
ନାଁ ଆମେ ଜାଣିଥିଲୁ ଆମେ ଜଏନ୍ କରିବୁ ଆ ଆଫ୍ଟର୍ ଫିଫ୍ଟିନ୍ ଡେଜ୍ ପରେ ଗୋଟେ ସାତ ଦିନର ଗୋଟେ ଛୁଟି ଥିଲା ତ ସେ ଛୁଟି ଥିବାବେଳେ ଆମେ ସେ ଛୁଟିକୁ ନୋଟିସ୍ କରିକି ସେ ଛୁଟିରେ ଯେତେବେଳେ ଯିବୁ ସେତେବେଳେ ଜିନିଷ ନେଇକି ଯିବୁ ତାପରେ ସେ କହିଲ ନା ଦିଦି ଯେତେ କଷ୍ଟ ପଡ଼ୁଛି ଆମେ କଣ କରିବା ନା ଆମେ ରୋଷେଇ କରିବା
ରୋଷେଇ କରି ଖାଇବା।
ତାପରେ ହଁ ତାପରେ ସେଦିନ ଶ୍ ବା ବାରଟା ବେଳେ ଯାହା ଖାଇବା କଥା ଖାଇଲୁ ଗଲାବେଳେ ଆମେ ସବୁ ରାସ୍ତା ଆମେ ଜିତ୍ ଯୋଉ ଅଫିସ ଯୋଉ ରାସ୍ତାରେ ଯାଉ ସେ ରାସ୍ତାରେ ତାଙ୍କର ଡେଲି ମାର୍କେଟ ପଡ଼େ। ଡେଲି ମାର୍କେଟ ରେ ଯୋଉ ଦୁଇ ତିନି ଦିନ ଯାହା ରୋଷେଇ ହବ ସବୁ ଜିନିଷ ଟିକେ ଟିକେ ନେଇକିରି ଗଲୁ। ଯାଇକିରି ତାପରେ ଆମେ ନିଜ ହାତରେ ରୋଷେଇ କଲୁ। ମୋ ଲାଇଫ ରେ ମୁଁ କେବେ ହଁ ମୋ ଲାଇଫ ରେ ମୁଁ କେବେ ଏ ରୋଷେଇ ବୋଲି ଜାଣିଛି ଚି ବାକି ମୋ ଉପରେ ରୋଷେଇ ର କେବେ ବର୍ଡ଼ନ୍ ନାହିଁ।
ହଁ ବର୍ଡ଼ନ୍ ନଥିଲା ଏଇଟା ଟିକେ ହିଁ ବର୍ଡ଼ନ୍ ଟା ଆପଣଙ୍କ ଉପରେ ପଡ଼ିଗଲା ଟିକେ।
ହଁ ବର୍ଡ଼ନ୍ ଟା ପଡିଲା ବର୍ଡ଼ନ୍ ଟା କେମିତି ପଡିଲା? ନା କାମ କରିବାରେ ଯେମିତି ଅଭିଅସଲି ମୁଁ ମନା କରୁନି ସେ ଯାହା କରୁଥିଲା ବହୁତ ଭଲ କରୁଥିଲା ମୁଁ ମୁଁ କାମ କରୁ ପାର ନଥିଲି ମୁଁ କର୍ମ କୋଢିଥିଲି ସେଟା ଅଲଗା କଥା ନହେଲେ ସେ ଦେଖ ଓବିଏଶ୍ ସେ ଜଣେ ରୁଟି ବେଲିବ ତ ମୋତେ ରୁଟି ଚକଡି଼ବା ପାଇଁ କହିବ ନା
ଆଜ୍ଞ ଆଜ୍ଞା।
ଯଦି ମନେକର ପରିବା ପରିବା ସେ କାଟୁଛି ତ ମୁଁ ଭଜା ଭାଜିବା ପାଇଁ ବାଧ୍ୟ। ତ ଯଦି ମୁଁ ସେ ଜାଗାରେ ତାକୁ କହୁ ଚିକି ମତେ ରୁଟି କରି ଆସେନି ତ ସେ କହିଲା ନା ଆପଣ ଚକଟି ଦିଅନ୍ତୁ ମତେ ମତେ ଦେଇ ଦିଅନ୍ତୁ ମୁଁ କରିବି ମୁଁ ଭଜା କାଟି ଦଉଛି ଆପ ମୁଁ ତାପରେ କହିଲି ମୁଁ ଭଜା ଭଲ କରେ ମୁଁ ଭଜା କରିବି। ସେ କହିଲା ହଁ ଠିକ ଅଛି ଅପ୍ ତମେ ଦିଦି ଭଜା କର ଆଉ ମୁଁ ରୁଟି କରିବି ବା କିନ୍ ସତ କଥା କହୁଛି ଆ ସେଇଦିନ ଯୋଉ ଆମେ ରୋଷେଇ କରୁଥିଲୁ ଦେହୁଁ ଦେଲେ ଲାଗୁଥିଲା କି ଆମେ ଦି ତିିନ ଦିନ ଠିକ୍ ସେ ଖାଇ ନଥିଲୁ ବୋଧେ ମେ
ହଁ, ହଁ।
ସେଥିପାଇଁ ସେଇ ଯେତେବେଳେ ଖାଦ୍ୟଟା ଖାଇଲୁ ମୋ ତେ ଲାଗିଲା କି ଭଉତୁ ଭଲ ଖାଦ୍ୟ ଟା ଖାଉଛି ହଁ। ଆଜ୍ଞା ଆଜ୍ଞା ତ ଆପଣ ଆପଣ କେମିତି ଫାଷ୍ଟ ଯେତେବେଳେ ଯାଇଥିଲେ ପୁରା ଆପଣଙ୍କୁ କ୍ୟାଣ୍ଟିନ ଫ୍ୟାଣ୍ଟିନ୍ ମିଳିଯାଇଥିଲା ଆପଣ ଖାଇଥିଲେ?
ହଁ କ୍ୟାଣ୍ଟିନ୍ ମିଳି ଯାଇଥିଲା, କିନ୍ତୁ ଯେତେବେଳେ ବି କଣ ଖାଇବା ଟିକେ ବି ଖାସ୍ ନ ଲାଗେ ବି ମଝିରେ ଯେ ଆମେ କଣ କରୁନୁ କି ଭଜା ଭଜା କି କିଛି କରୁ ଏ ଆଇଁଷ ପତ୍ର ଯଦି ହେଲା ଯେ ଏ ଚିକେନ୍ ଫିକେନ୍ ଯଦି ହେଲା କଣ କରୁ ମଟନ୍ ର ଯାହା ହେଲା କିଛି କଣ କରୁ ଯଦି ମଝି ମଝି ଖାଇବା ଯଦି ନ ଭଲ ନ ଲାଗିଲା ତ ନହେଲେ ସେମିତି କିଛି ଯଦି ଏ ତେ ବି ଆମେ କଣ କରୁ ଯେ ସବୁଦିନ ସେଟା ମେଟର୍ ନୁହେଁ। ଯେତେଳେ ହେଇ ହଁ ଓକେଜନାଲି ଆଉ।
ଓକେଜନାଲି ହଁ ଓକେଜନାଲି ମୋ ତାମାନେ ମୁଁ ଦେଖିଲି ଆପଣଙ୍କ ସହିତ ଯେତେ ଓଭରାଲି କଥା ହେଲି କି ଆପଣ ଯାହା ଯିଏ ବି ରୋଷେଇ କରୁଛି ଚଳିବ ଆଭରେଜ୍ ଜଣେ ଶାନ୍ତିରେ ଟିକେ ଖାଇ ପାରିଲା ଭଲ ଏ ରୁଟି ଫୁଟି ରୁଟି କରନ୍ତି ରାତିରେ ନା ଭାତ ପୁରା କରନ୍ତି? ପୁରା ଆପଣ
ନାଇଁ ନାଇଁ ସେମାନେ ଭାତ ବି କରନ୍ତି, ରୁଟି ବି କରନ୍ତି, ମାନେ କେତେ ଜଣ ଅଛନ୍ତି ରୁ ଟି ଖାଇବା ଲୋକେ ସେ, କାହିଁକି ବ-ଆଜିିକାଲି କହନ୍ତି ଯୋଉ କହନ୍ତିନି କି ରୋଗ ଗୋଟେ ଯୋଉ ବଢିଗଲାଣି ସବୁ। ତ ରୋଗ ଯୋଉ ବଢିଆ ଯୋଗୁରୁ ତେଣୁ ଲୋକମାନେ କଣ ଭାତ ଆତ ଖାଇବା ପ୍ରିଫର୍ ଏତେ କରୁନାହାଁନ୍ତି। ନା ସେ ରୁଟି ଖାଇବାକୁ ପ୍ରିଫର୍ କରିଥାଆନ୍ତି। ରୁଟି ଖାଇଲେ ଦେହ ବି ଭଲ ରହୁଛି, ଆଉ ପେଟ ବି ଠିକ ଠାକ ରହୁଛି ପୁରା।
ତ ସେଥିପାଇଁ ତ ରାତିରେ କଣ ଏବେ ତ ଏବେ ତ ରାତିରେ ରୁ ଟି ଖାଇବା ଭାରି କଷ୍ଟ ହଉଥିବ ନା ଏବେ ଭାତ ଖାଉଛନ୍ତି?
ନାଇଁ ନାଇଁ ନୁଅ ରାତିରେ ମୁଁ ଆଉ ରା-ଏ ରାତିରେ ମୁଁ ଇଏ ହଉଛି ରୁଟି ଖାଉଛି। ଆଉ ସେଇ ହେଲା ଯାହା ଲଞ୍ଚ ଟାଇମ୍ ରେ ହେଲା ଯାହା ଆମର ଯୋଉ ଖରାବେଳ ଟାଇମ୍ ରେ ଖରାବେଳ ଟାଇମ୍ ରେ ହେଲା ସେ ସେତେଳେ ଯାହା ଭାତ ଭାତ ଖିଆ ପିଆ ହଉଛି ଆଉ। କାଇଁନା ରୁଟି ଟା ଟିକେ ଅଭ୍ୟାସ ମୋର ହେଇଯାଇଛି, ତ ରୁଟି ଟା ଯେ ରା ତିରେ ଯଦି ରୁଟି ନହବ ଟିକେ ଟିକେ ଅଡ୍ ଟିକେ ଲାଗେ, ଏ ଯଦି ଧ-ଯଦି ମ୍ୟାନେଜ୍ ଯଦି କରିବା ପଡିବ ଯଦି ମ୍ୟାନେଜ୍ କରିଦବା, ଯଦି ଭାତ ଅଧେ ଖିଆହେଇଯିବ, ନହେଲେ ନାହିଁ ଆଉ, ହଁ ସେଟି କିଛି ନାହିଁ ଆଉ।
ହଁ ତ ଏବେ କେମିତି ବେଇମଲେ ଏବେ ପୁରା ଗରମ ହିଟ୍ ତ ବହୁତ ହଉଛି। ଏବେ କେମିତି କଣ ଏବେ ତ କିଛି ତରକାରୀ ଶାଗ ଖାଇବାକୁ ଇଚ୍ଛା ହଉନଥିବ, ଯାହା ଖାଲି ସେ ଭଜା ଚକଡା ମ କଡା ଆକୁ ଖାଇବାକୁ।
କାହିଁକିନା ମାନେ ଏମିତି ହିଟ୍ ହଉଛି ଯେମତି ଯେମତି ନିଜର ଯୋଉ ନାଇଁ ଅ, ବନ୍ଧୁ ମାନେ ପରମ ବନ୍ଧୁ ହଉଛି କୁଲର୍, ନହେଲେ ପରମ ବନ୍ଧୁ ହଉଛି ଏସି। ତ ସେଇ ଅବସ୍ ନା ତାଙ୍କୁ ବନ୍ଧୁତ୍ଵ କରିକି ରହେ ରଖିବାକୁ ପଡୁଛି। ଆଉ ସେଇ ବନ୍ଧୁତ୍ଵ ଯାକେ ତାଙ୍କୁ ଯଦି ତ୍ୟାଗ କରି ଆମେ ଯଦି କାମ କରିବନି। ଯୋଉ ଗ-ଦେହରେ ଖାଲି ସମୁଦ୍ର ବେଳେ ଝର ଝର କରି ଝାଳ ନୁଳିଆ ପାଣି ସବୁ ବାହାରି ଯାଉଛି।
ଆଜ୍ଞା ନାଇଁ ନାଇଁ ଆପଣ ଯୋଉଟା କହିଲେ ସେଇଟା ଠିକ କଥା କହିଲେ। ବାକି ମୋର କହିବା ମାନେ କି ଆପଣଙ୍କର ଭୋଲଟେଜ୍ ଠିକ ଠାକ ରହୁଛି ତ ଯେତେ ଏ ଯେତେ ସମୁଦ ଯେତେ ଏସିି ଥିଲେ ଯେତେ କୁଲର୍ ଥିଲେ କଣ ହବ? ଯଦି ମନେକର ଭୋଲଟେଜ୍ ଠିକ୍ ନଥିବ ତ ଆପଣ କଣ କରିବେ? ଯାହା ହେଲେ ବି ଆପଣଙ୍କ ଶରୀରରୁ ସମୁଦ୍ର ବାହାରିବ।
ନାଇଁ ନାଇଁ ଭୋଲ୍ଟେଜ୍ ଭୋଲ୍ଟେଜ୍ ଠିକ ରହୁଛି ପୁରା। ସବୁ ଜିନିଷ ସବୁ ଠିକ ଠାକ୍ ରହୁଛି, ସେଇଟା ଯେବେ ଭଗବାନଙ୍କର ସେ ଭୋଲ୍ଟେଜ୍ ଠିକ ରହୁଛି କାଇଁନା ମୁଁ ମୁଁ ଯେତେ ମୁଁ କା-ଆମ ଗାଁକୁ ଯାଏ ଭୋଲ୍ଟେଜ୍ ଟା କମ ପଡେ, ଆଉ କା ଏତେ ଗରମ ଲାଗି ଆଉ ଗ- ରହିି ପାରେନି, ହେଲା ଏଇଟି ଟିକେ ଭୋଲ
ମୋର କହିବା ମାନେ କି ଲାଇନ୍ କାଟିବା ଲାଇନ୍ କଟାକଟି
ଲାଇନ୍ କୋଟାକୋଟି ଏତେ ନାହିଁ। ଯଦି ବି ଲାଇନ୍ କଟାକଟି ଯଦି ଇନ୍ କେସ୍ ଯଦି ଅକେଜନ୍ ହେଲା ତା ଆଗୁଆ ଇନଫର୍ମ କରି ଦେବ ଆମେ ଏତେବେଳେ ଲାଇନ୍ କାଟୁଛୁ, ଆଉ ମାନେ ଏତିକିରୁ ଏତିକ ଟାଇମ୍ ଲାଇନ୍ କାଟିକି ରଖୁ ରଖିବୁ ଆପଣ ଆସନ୍ତୁ ଆସିକିନା ମାନେ ଯାହା ଯାହା କାମ ଅଛିି ସବୁ ସାରି ଦିଅନ୍ତୁ ଆଗୁଆ।
ହୁଁ ଆମର ଆମେ ଯୋଉ ଲୋକେସନ୍ ରହୁଛୁ ଏବେ ହେଲାଣି ସେଭେନ୍ ଡେଜ୍ ସେଭେନ୍ ଡେଜ୍ କଣ ହଉଛି ରାତି ତିନିଟା ରୁ ସକାଳ ଆଠଟା ପର୍ଯ୍ୟନ୍ତ ଭୋଲ୍ ଟେଜ୍ ରହୁଛି। ଆଠଟାରୁ ଆଠ ପୁରା ରାତି ଦିଟା ଯାଏ, ଭୋଲ୍ ଟେଜ୍ ମାନେ କଣ କହିଲେ ପୁରା ସ୍ଲୋ ମାନେ ପଙ୍ଖାର ପତି ଆପଣ ପାଞ୍ଚ ଥର ଗଣିବେ ଏତିକି ସ୍ଲୋ ତ ଆପଣ ସେଥିରେ ଆପଣ ସେଥିରେ କଣ ଏସି ବି ଲଗେଇ ପାରିବେନି। ଡାଉନ୍ ତାପରେ ପ ପ୍ରତି ପନ୍ଦର ମିନିଟ୍ ରେ ଥରେ ଲାଇନ୍ ଯାଉଛି ଆସୁଛି ଯାଉଛି ଆଉଛି ତ ଏଇ ଦୁଃଖ ଦୁଃଖ ଆମେ ସାତ ଦିନି ହେଲା ଭୋଗୁଛୁ। ବୋଇଲେ ଘରେ ଏସି ଥାଇକିରି ବି ଲାଭ ନାହିଁ ଘରେ କୁଲର ଥାଇକି ବି ଲାଭ ନାହିଁ। ଆଉ ଏତିକି ଯେ ଗୋଟେ ଆମେ ଯୋଉ ଲୋକେସନରେ ରହୁଛୁ ଆମ ଲୋକେସନ ର ଚତୁଃପାର୍ଶ୍ଵରେ କୌଣସି ଘର ନାହିଁ ବୋଇଲେ ବୋହୁତ୍ ଖୋଲା ପଡିଆ ଆଉ ଗଛ ଜଙ୍ଗ କେ ଇଏ ଟାଇପ୍ ର ଅଛି ଯାହା ଫଳରେ କି ପବନ ମାନେ ଦଉଛି ନା ତ ସେ କୋଉଠି ନା କୋଉଠି ସେଟା ଟିକେ ଆମକୁ କୁ ମ୍ୟାନେଜ୍ ହେଇଯାଉଛି।
ହଁ ମାନେ ଆପଣ ଯ ଯଦି ଛାତ ଉପରୁ ପଳେଇ ତ ଆହୁରି ସୁଲ୍ ସୁଲିଆ ପବନ ପୁରା ବା
ହଁ ଆଉ ସବୁ ଯେ ବାକି ଛାତ ଉପରକୁ ଯିବା ପାଇଁ ତିନି ମହଲା ଆଉ ଆଗରୁ କଣ ଲୋକ ଛାତ ଉପରେ ସବୁ ଶୋଉ ଥିଲେ ଫାମିଲି ସହ, ଏକା ତ ଯାଇକରି ଶୋଇ ହବନି ନା। ଆଗ ଛୋଟ ଥିଲାବେଳେ କିଛି ନଥିଲା ସବୁ ଛାତ ଉପରେ ଯାଇକିରି ଟେ ଫ୍ଯାନ୍ ଲଗେଇକି, ସନ୍ଧ୍ୟା ବେଳୁ ଛାତ ଉପର ସଫା ହବ। ଯେ ପାଣି ଫାଣି ଦିଆ ହେଇକି, ଯୋଉ କା ଦିନ ମାନେ ଯାକ ତାତି ଥିବ ପାଣି ଫାଣି ଦିଆ ହେଇକି ସଫା ହବ। ସରିଲା ପରେ ରାତିରେ ଗୋଟେ ସଫ ପଡିବ, କନ୍ଥା ପଡିବ, ତାପରେ ଟେବୁଲ୍ ପଙ୍ଖା ଦୁଇ ତିନିଟା ଚାରିଆଡେ ଲାଗିବ, ଆଉ ସେଇ ଛୋଟ ବେଳର ଜର୍ନି ଲାଇଫ୍ ରେ ବୋହୁତ୍ ମେମୋରେବୁଲ୍, ବୋହୁତ୍ ମାନେ ପଡିଲେ ବୋହୁତ୍ ଇଏ ଲାଗେ।
ଛୋଟ ଟାଇମ୍ ରେ ଏବେ ଦେଖନ୍ତୁ ଗରମ ଟା ଯୋଉ ଭଳିଆ ଲାଗୁଛି, ମାନେ ଅସହୟ ଗରମ। ସେତେବେଳେ ଟାଇମ୍ ରେ ଆମେ ଖାଲି କଣ ଠିକ୍ ଅଛି ଗରମ ଲାଗୁଛି ହେଲେ ଆମେ ଏକ ଫ୍ୟନ୍ ଦେଇକି ଉପର ଫ୍ୟନ୍ ଦେଇକି ରହିଯାଉଥିଲେ ବି ଆଉ ପଣେ କହିବାକୁ ଗଲେ ବି ଏତେ ବି କୁଲ ହଁ କୁଲ ଟିକେ ଯାଉଥିଲେ ବି ନିଜ ମାନେ କଣ ଟେମ୍ପରେଚର୍ କଣ ତାପମାତ୍ରା ଟେ ମ୍ୟାନେଜ୍ ହେଇଯାଉଥିଲା। ଏବେ ତ କଣ କହିବି ମାନେ ତାପମାତ୍ରା କଣ, ଆମର ଆମ ନିଜର ତାପମାତ୍ରା ବି ବାହାରି ଯାଉଛି ପୁରା।
ହଁ ପୁରା ମାନେ ମୁଁ ମତେ ମୁଁ ମୁଁ ଯୋଉ ଲୋକସନରେ ରହୁଛି ସେ ଲୋକେସନ ବୋହୁତ୍ ହାଇ ଫାଇ ବାକି କାଲି ଟୁ ଥ୍ରୀ ଡେ ହେଲାଣି ମୁଁ ଏତେ ପେନ୍ ପାଉଛି ଏ ଲାଇନ୍ ଲାଗି ମୁଁ ମୋ ଲାଇଫ୍ ରେ କେବେ ଭାବିନଥିଲି ତାପରେ ଆମର କଣ ହେଇଥିଲା ନା, ଆମ ଉପରେ ସୋଲାର ସିଷ୍ଟମ ଲାଗିବ ବୋଲି କି ଥିଲା। ତ ସୋଲାର ଲାଗ ଅଲ୍ ରେଡି ସୋଲାର ଲାଗି ଯାଇଛି। ହେଲେ ଏବେ ଯୋଉ କିଛି ଉଁ ବିଦ୍ୟୁତ କର୍ମଚାରୀ ଷ୍ଟ୍ରାଇକ୍ ରୁ ଥିବାରୁ ତ ସେମାନେ ଆସି ଟିକିରି ଯୋଉ ମିଟରଟା ଲଗେଇବେ ସେଟା ଲଗେଇ ପାରୁନାହାନ୍ତି।
ଓହୋ।
ବୁଝିପାରିଲେନା ଆଉ ଆଉ ଆମରବି ଯଉ ଏଇ ଲାଇନର ଅସୁବିଧାର ହବର କା କାରଣବି ଗୋଟେନା କୋଉଠି ନା କଉଠି ଏ ବିଦ୍ୟୁତ କର୍ମଚାରୀ ଯୋଉ ବସିଛନ୍ତି ତାଙ୍କର ଅନଶନରେ ତ ତାରବି ଗୋଟେ ବହୁତ୍ ବଡ଼ ଯୋଉ ପ୍ରଭାବଟା ଆମ ମାନଙ୍କ ଉପରେ ପଡ଼ୁଚି।
ଆପଣ ସୋଲାର ଲଗାନ୍ତୁ ବେଷ୍ଟ ରହେ କାହିଁିନା ସୋଲାରବି ଗୋଟେ କହିବା ଗଲେ କୁହ କୁୁହନ୍ତି ରିନୁଏବଲ ମାନେ ଏନର୍ଜି। ତ ସେଇଟା ସୋ ସୋଲର ଲଗାନ୍ତୁ ସେଇଟା ଠିକ୍ ଅଛି। ଓକେ